କଣ୍ କରୁଥିଲ?
ଏଇ ଶୋଇଚି।
ଖରା କେମିତି ହଉଚି ତମ ଆଡେ?
ଖରା ଗରମ୍ ତ ହଉଚି ଝାଳ ବୋହୁଚି ଖରା ବି ହଉଚି। ହେଲେ ଏତେ ଟାଣ ଖରା ନୁହଁ ନର୍ମାଲ୍ ଖରା ହଉଚି କିନ୍ତୁ ଗରମ୍ ଟା ହଉ ଚି-ଗୁଳୁ ଗୁଳି ହଉଚି।
ହଁ -ହଁ ଆଉ ଆଜି ରୋଷଇ? ମୁଁ ଏଇଠିକୁ ବସିଚି ଖରା ଗରମ୍ ତ ପ୍ରବଳ।
ହଁ ରୋଷେଇ ଆଜି ମାଛ ତରକାରୀ ହେବ ମାଛ ଆସିଥିଲା ସାଧା ଆଜି ରବିବାରେ ମୁଁ ଖାଇବି ରବିବାରେ ସୂର୍ଯ୍ୟଙ୍କ ବାର ତ କରୁଚି ଟିକେ ଅରୁଆ ଖାଏ ଆଉ ରୁଟି କରିକି ରଖିଛି କଣ ଭାବୁଛି ଟିକେ ଖାଲି ଆଳୁ ପଘରା କରିକି ଖାଇଦେବି
ଆଇଁଷ ଆଜି କିଛି ହେଇନି?
ହଁ ହେଇଛି ମାଛ ମାଛ ପୋହଳା ଆସିଥିଲା ପଖାଳ ରେ ଖାଇଥିବେ ଦେଶୀ ମାଛ ଆଉ ବଡ ମାଛ ଟା ତରକାରୀ ହବ ଖରାବେେଳେ ଖାଇବେ ଆଉ
ହଁ
ତମର
ଆମର ଚିକେନ ମାଛ ଭଜା
ଚିକେନ କିଏ କରନ୍ତି ତମେ
ଚିକେନ ମୁଁ କରେ ମାଛ ବି ମୁଁ କରେ।
ଆଁ କେମିତି ରାନ୍ଧ ଚିକେନ ତମ ପ୍ରୋସେସ କେମିତିଆ? ଟିକେ କୁହ?
ମୁଁ ତ ଥରେ ଥରେ ମସଲା କରେ ଥରେ ଥରେ ଅଦା ରସୁଣ ଲଙ୍କା ଛେଚିକି ପକାଏ। ଫାଷ୍ଟ ପିଆଜ ପକେଇବି ତେଲରେ ତାପରେ ଚିକେନ ଗୁରା ସେ ତେଲରେ ଭଜା ହବ ପିଆଜ ଭଜା ସଇଲେ ଚିକେନକୁୁ ଭାଜେ ତାପର ଅଦା ରସୁଣ ପକାଏ ଛେଚିକି ଟମାଟ ପକାଏ ସେମିତି କରେ ଆଉ ଥରେ ଥରେ ମସଲା କଷା କଷିକି କରେ।
କେମିତି କର ପ୍ରୋସେସ ମସଲା କଷା ଟା?
ମସଲା କଷା ପିଆଜ ଆଗେ ତେଲ ପଡ଼ିବ ତାପରେ ପିଆଜ ଟିକେ ଭଜା ହବ ପିଆଜ ନାଲି ପଇଲେ ମସ୍ ଟମାଟୋ ପଡିବ ଟମାଟୋ ପଡି ସାରିଲା ପରେ ମସଲା ପଡିବ ମସଲା ର ମସଲା କଷା ହବ କଷା ମସଲା ଗନ୍ଧ ଯାଇ ସାରିଲା ପରେ ଚିକେନ ଆଳୁ ପଡିବ ତାର କଷା ହବ ସେ ପୁଣି ସେ କେତେ ସମୟ ଘୋଡା ହବ କଷା ହେଇକି ସେ ସିଝିଲେ ପାଣି ଦିଆହେବ ସଇଲା
ହୁଁ ହୁଁଁ ଖାଲି ଚିକେନ ମଟନ ରାନ୍ଧି ଆସେ?
ମଟନ ହଁ
ଆଉ ବିରିୟାନୀ କେବେ ଘରେ କର ନା?
ନା ବିରିୟାନୀ କେବେ କରିନି।
କିଣିକି ଖାଇଦଉଥିବ?
କିଣିକି ଖାଇ ଦଉଚୁ।
ହୁଁ କଣ ତମକୁ ଭଲ ଲାଗେ? ହଁ ମୋର ପ୍ରାୟ ଟାଇମ୍ ହୁଏ ଗୋଟେସମିଶିକି ସମସ୍ତେ କରୁ ଆଉ। ତୁମକୁ କଣ ଖାଇବାକୁ ଭଲ ଲାଗେ?
ମତେ ତ ସେମିତି କିଛି ନାଇଁ ଖାଲି ଚାଓମିନ ଟିକେ ଭଲ ଲାଗେ। ନହେଲେ ମୋର ସବୁବେଳେ ଭାତ ପ୍ରିୟ।
ଚାଓମିିନ ଘରେ କର ନା କିଣିକି ଖାଅ?
କିଣେ। କେତେବେଳେ କେମତି କିଣିକି ଆଣନ୍ତି ଭାରି।
ଆଚ୍ଛା! ଆଉ ତୁମ ଘରେ କଣ ଆଇଁଷ ଫାଇଁଷ ବେଶି ହୁଏ ନା ସାଧା ବେଶି ହୁଏ?
ଆଇଁଷ ବେଶୀ ହୁଏ।
ଉଁ ହୁଁ। ମୁଁ ତ ଆଇଁଷ ଖାଏନି, ସାଧା ହେଲେ ଖାଏ। ଘରେ ମୋର ତ ବାର ବହୁତ। ମୁଁ ଯୋଉ ସାଧା ଟିକେ କରିକି ଖାଇବି ନହେଲେ ନାଇଁ। ସାଧାରେ କଣ ଭଲ ଲାଗେ ଖାଇବାକୁ?
ସାଧାରେ ସେନ୍ତି
ପନିର, ଛତୁ, । ସାଧା ବେଶି ହୁଏନି ନା?
ସାଧା ସେମିତି ସାଧା ବେଶୀ ହୁଏ ତ ସୋମବାରେ, ମଙ୍ଗଳବାରେ, ଗୁରୁବାରେ, ଶନିବାରେ ଏଇରାରେ ସାଧା। ନହେଲେ ଆଉ ସବୁ ବାରରେ ଆଇଁଷ।
ହୁଁ, ଆଉ ବାର ତ ସବୁଆଡେ ସେଇଆ ଆଉ। ର ବିବାରେ, ବୁଧବାରେ ଏଇ ବାର ଦିଟା କମ୍ପଲସରି ଆଇଁଷ ଲୋକଙ୍କ ଘରେ ହବ। ଆଉ ଗୁରୁବାରେ, ସୋମ, ମଙ୍ଗଳ ଏଇ ତ ପଶିବନି ଆଇଁଷ ଆଉ ଶନି, ରବି, ଶନିବାର, ଶୁକ୍ କ୍ରବାର ମିଶା ଗୋଳା ଆଉ, କିଛି ଲୋକ ଖାଆନ୍ତି
ସାଧା ହେଲେ ତିନି, ଚାରି ପ୍ର କାର କର, ଆଇଁଷ ହେଲେ ଗୋଟେ ସେଇ ଗୋଟେ ଦୁଇ ପ୍ରକାର କରିକି ଖାଇଦିଅ।
ଗୋଟେ ଆଇଟମ ହେଲେ ଚଳିବ ନା? କିନ୍ତୁ
ସାଧା ହେଲେ ଡାଲି, ଡାଲି ନଗେଇ ଡାଲି ସାଙ୍ଗରେ ଭଜା କର। ଆଉ ମିଲମିକର ହଉ କି ଅଲଗା କଣ ହଉ।
ଯେକୌଣସି ସାଧା ଆଇଟମ ଆଉ ଚାରି ପାଞ୍ଚ ପ୍ରକାର ନିହାତି କରିବାକୁ ପଡୁଥିବ।
ରାତିରେ ରୁଟିରେ ଗୋଟେ ପ୍ରକାର ଖା ହେଇଯିବ। ଦିନରେ ଭାତରେ ତିନି ଚାରି ପ୍ର କାର।
ହଁ, ଏଇ ସବୁଠି ସେଇଆ। ସବୁ ଘରେ ଆମ୍ବ ସିଜିନ ଏଇନା ଆମ୍ବ-ଫାମ୍ବ ଅଛି ନା, ମାର୍କେଟ କେମିତି କଣ ରେଟ୍?
ମୁଁ ତ ଏଟେ ବିଷୟରେ ଜାଣିନି, କାଲି ଆସିଥିଲା ଘରକୁ ଆମ୍ବ।
ତୁମେ ପା ଆମ୍ବ ଖାଇବାକୁ ଭଲ
ଜଣେ ଦେଇ ଥିଲେ। ଭଲ ପାଏ କିଏ ଜଣେ ଆଣିଲି ଦେଇଥିଲେ। ମଝିରେ କିଣା ହେଇକି ଆସିଥିଲା। ଆଉ ଜଣେ କାଲି ଆଣିକି କିଏ ଦେଇକି ଯାଇଥିଲେ।
ଆଚ୍ଛା।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
। ହଉ ଆମ୍ବରି କିଛି ଖଟା କରିଛ କି ନାଇଁ?
ଆମ୍ବରେ ଖାଲି ଆମ୍ବୁଲ ଗୁଡ ଆଚାର ହେଇଥିଲା ସରିଲାଣି।
ମାନେ ଏଇ ଆମ୍ବ ସିଜନ ରେ ଆମ୍ବ ଆଚାର କରିକି ଖାଇସାରିଲାଣି?
ଶାଶୁ କରିଥିଲେ।
ଓହୋ କରିକି ଖାଇସାରିଲାଣିଆ ରଖ ରଖନ୍ତି ବର୍ଷକ ପାଇଁ ତୁମର ଆମ୍ବ ସିଜିିନ ରେ ଆମ୍ବ ଆଚାର କରିକି ଖାଇଦେଲ ଆମ୍ବ ବି ଖାଇଦଲ।
ଆମର କିଣା ହେଇକି ଆମ୍ବ ଆସୁଛି। ସେ ଯେତିକିରେ କରାହେଇଥିଲା ଅଳ୍ପ କରାହେଇଥିଲା ସରିଲାଣି।
ଆଛା
ବର୍ଷା ବର୍ଷା ହେଇନି ତମ ଆଡେ?
ନା ବର୍ଷା ନାହିଁ।
ମଝିରେ ଉଠେଇଥିଲା କାଇଁ ବର୍ଷା କୁଆଡେ ପଳେଇଲା ଆଉ ହେଲାନି।
କାଲି ହେଇଥିଲା ବର୍ଷା ଆଜି ହେଇନି ଏବେ ତ ସବୁଦିନ ବର୍ଷା ଉଠଉଛି କୋଉଦିନ ହଉଛି। କୋଉ ଦିନ ହଉନି କିନ୍ତୁ ବର୍ଷା ସବୁ ତ ବର୍ଷ
ବର୍ଷା ଉଠଉଛି ବର୍ଷା ପକଉନି ଘଡଘଡି ମାରୁଛି।
ହଁ କାଲି ଆଡେ ବର୍ଷାଟା ହେଇଛି ଘଡଘଡି ମାରିନି।
ବର୍ଷା ପାଇଁ ଇ-ଇ କଣ ଏଇଁନା ଲୋକ ଖୋଜୁଛନ୍ତି ବର୍ଷା। ହଳ ଫଳ କରିବେ ଖତ ଫତ ଲଗଉଛନ୍ତି ନା ଚାଷୀମାନେ। କେ ବର୍ଷା ଲେ କିନ୍ତୁ ଖରା ଗରମକୁୁ ଟିକେ ବର୍ଷା ହେଲେ ମଣିଷ ବଞ୍ଚି ଯାଉଛି।
ବର୍ଷା କାଇଁ ଆର ବର୍ଷ ଯେତିକି ବର୍ଷା ହେଇଥିଲା ଏ ବର୍ଷ ମୁଳୁ ରୁ ବର୍ଷା ନାହିଁ।
ହଁ। ପାଗ ଟିକେ ନରମ ରଖୁଛି, ବେଶୀ କଡା ଖରା କରୁନି।
ହଁ। ହଁ।
ହଁ କଣ ଆଜ୍ଞା।
ଖାଇବ କେତେବେଳେ?
ହଁ, ଏଇ ଯାଉଛି ଆଉ ଯିବି ତ ଖାଇବାକୁ ଆଉ। କଣ ଖାଇବା ଆଉ ଖରା ବେଳେ ଆଜି ରୁଟି। ମୁଁ ଟିକେ ପଖାଳ ଖାଏ ଭାତ ଖାଏ। ଆଜି ରୁଟି ଖାଇବେ କିଛି କରିନି। କଣ କରିବି କି ଖାଇବି କି କଣ, କିଛି ଚିନ୍ତା ବି କରିନି। ଆଜ୍ଞା ଗୋଡ ହାତ ଟିକେ ବିନ୍ଧା ଛିଟିକା ହଉଥିଲା, ଦରଜ ହେଇଯାଇଛି ଟିକେ ଦେହ ହାତ ତ ଥଣ୍ଡା ପାଇଁ। ଭଲ ଲାଗୁନି ହୁଁ ଥଣ୍ଡା ସେଥିପାଇଁ ଆଉ। ତମେ ତ ଖାଇ
ଏବେ ତ ଖରା, ସମସ୍ତଙ୍କୁ ପୁରା ଝାଡା, ବାନ୍ତି, ଜର।
ହଁ ହଁ ଝାଡା ବି ପ୍ରାୟ ଲୋକ ହଉଛନ୍ତି। ଟ କିିଆ କଥା ଦେହ। ପେଟ ଗରମ ହେଇଯାଉଛି ଆଉ ଖାଇବା ପିଇବା ଆମ୍ବ ଫାମ୍ବ ଲୋକ ଖାଇ ଦଉଛ ସେ ଦେହରେ ବି ଯିବା କଷ୍ଟ। ଏମତି ବହୁତ ପ୍ରକାର ହଉଛି ଖରାଦିନେ, ସବୁ ଦିନେ ସବୁ ଡିଜିଚି ଶୀତ ଦିନେ ଥଣ୍ଡା, ଜର ଛାଡୁନି। ଖରାଦିନେ କଣ କରାଯିବ ବର୍ଷା ଦିନେ, ସବୁ ସିଜିନ୍ ରେ ସବୁ ହବ। ଜଗି ରଖ ଖି ଚଳେଇବା କଥା ଆଉ କଣ କରାହବ।
ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି, ତାପରେ ତ ପୋଲିସ ଆସି ବାଡ଼େଇକି ସବୁ ବନ୍ଦ କରିଦେଉଛନ୍ତି।
ହଁ ସବୁଆଡେ ସେଇଆ ବଜାର ବନ୍ଧା ବନ୍ଦ ସବୁଆଡେ, ଚାରିଟା ପାଞ୍ଚଟା ବେଳକୁ ଖୋଲୁଛନ୍ତି ଦୋକାନ ବଜାର ନହେଲେ କୋଉଠିି ଟିକେ ଗୁପଚୁପ ଖାଇବାକୁ ବି ମିଳୁନି। ହଁ।
ନାଇଁ।
ହଉ ଆଉ କଣ କହୁଛ? ଟିକେ ରଖିଥାନ୍ତି ଫୋନ ଯାଉଛି କାମ ଟିକେ ଅଛି। ହ୍ୟାଲୋ ତମେ କଣ ଫ୍ରୀ ଅଛ?
ହଁ।
ଆଉ ମୁଁ ତମକୁ କରିବି ପୁଣି ଆଉ ପାଞ୍ଚ ମିନିଟ ପରେ କରୁଛି। ଏଇନା ଟିକେ ଖାଲି ଆଉ ହଁ ଦେହର କେୟାର ନଉଥିବ। ହଁ ହଉ।